ହାଲୋ।
ସୁପ୍ରଭାତ ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଜ୍ଞା ମୁଁ ଶବ୍ଦ ଶୁଭୁଛି ତ କ୍ଲିୟର ସେ?
ଆଜ୍ଞା ଆଜ୍ଞା।
ଅହଁ ନାଇଁ ମୁଁ କହୁଥିଲି ଆ ଯୋଉ କଣ କି କାଲି ଗୋଟେ ଏମିତି କଲ୍ କରିଥିଲି ରାତିରେ ଜଣକୁ ବୁଝଛନ୍ତି ତ ସିଏ କଣ ହେଇଛି କି? ସଭା ଶେଷ କଲରେ ମୋର କଣ ରିଜେକ୍ଟେଡ ହେଇଯାଇଛି ବୁଝିଲ ତ ଏଟ କଣ ହେଲା ସେଥିରେ ଇସୁ ମୁଁ ବି ଜାଣିନି ବୁଝୁଛନ୍ତି ତ ଏବେ କଣ ଆପଣ ଏତେ ସମୟ ଲାଗିଲା ଆଉ କୁଆଡେ କିଏ କଲ କରିଥିଲେ କି?
ଅ ହଁ ମୋ ସାଙ୍ଗ କଲ୍ କରିଥିଲା କଲେଜ ଯଦି ଯାଇଥାନ୍ତୁ ସି ଏଲ ସି ଆଣିବା ପାଇଁ ଆଉ ମାର୍କ ସିଟ ଆଣିବା ପାଇଁ ତ ବର୍ଷା ହଉଛି କି କେମିତି କଣ ଯିବୁ ସେଇଥିପାଇଁ କଲ୍ କରିଥିଲା ମୁଁ ଆଉ ଆପଣଙ୍କୁ କଲ୍ କରି ପାରୁନଥିଲି ଆଉ
ଓହୋ ଏଇ ଯୋଉ ପିଜି ର?
ଆଜ୍ଞା।
ହଁ ହଁ ହଁ ହଁ ଏଇ ଏନସିି କଲେଜର କି ନା କୋଉ କଲେଜର ଆପଣ?
ଆଜ୍ଞା ଆଜ୍ଞା ଏନସି ରେ।
ହଁ ହଁ ମୋ ପିଜି ତ ମୋ ଭଉଣୀ ଦି ତିନି ଦିନ ହେଲାଣି ସେ ଗୋଟେ ଜାଗା ଭୁବନେଶ୍ଵରରେ ଗୋଟେ ଜାଗାରେ କାମ କରୁଛି ସେ କିନ୍ତୁ ଦି ଦିନ କି ତିନି ଦିନ ପୂର୍ବରୁ ତାଙ୍କ କଲେଜ ରେ ଜଣେଇଥିଲେ ସିଏ ଯାଇଥିଲା ମାନେ ଅ ଇଏ କରିବାକୁ। କଣ କହିଲେ ସା ସର୍ଟିଫିକେଟ ଆଣିବାକୁ ତ ସେ ଆଣିଥିଲା ଦି ତିନି ଦିନ ପୂର୍ବରୁ। ତ ସେଇ କଣ ହେଇଥିବ ଆଉ ଆପଣଙ୍କର କଣ କେବେ କହି ସେ ତାଙ୍କର କଣ କେବେ କହିଥିଲେ ସେ ବି ସେ ଏନ୍ ସି କଲେଜ ହିଁ ଯାଇଥିଲେ ଆଜ୍ଞା।
ତାଙ୍କର ୟୁଜି ନା ପିଜି?
ୟୁ ୟୁଜି ନୁହଁ ପିଜି ପିଜି ନା ସେ ପଲିଟିକ୍ସରେ କଣ ପଲିଟିକାଲ ସାଇନ୍ସ ନା କଣ ହଁ ପଲିଟିକାଲରେ ପିଜି କରୁଛନ୍ତି।
ଆଜ୍ଞା। ତ ହେଇଥିବ ଆମର ତ ଅ ଦୁଇ ତାରିଖ ରୁ ହେଲାଣି ଡେଟ୍ ଦିଆ ହେଲାଣି କି ଆ
ଓ ହୋ ହୋ ବୁଝିଲି ବୁଝିଲି ତାହେଲେ ଡେଟ୍ ଦେଇଥିଲେ ଦୁଇ ତାରିଖରୁ ନାଇଁ କି। ଥିଲାଗି ସେଏ ଯାଇଥିବ ଆଉ।
ଆଜି ଲାଷ୍ଟ ଡେଟ୍ ଥିଲା ତ ଦି ଦିନ ହେଲା ଯାଇପାରୁ ନଥିଲି ପ୍ରୋବ୍ଲେମ୍ ଥିଲା। ବ
ଆଜ୍ଞା।
ମୁଁ ନଥିଲି ଘରେ କଟକ ରେ ଥିଲି ତ ଯାଇପାରୁନଥିଲି।
ଆଜ୍ଞା।
ତ ଆଜି ଯାଇଥାନ୍ତି ଘରକୁ ଆସିଥିଲି ଦେଖିଲା ବେଳକୁ ଆଜି ବର୍ଷା ଛାଡୁନି।
ହୁଁ ହୁଁ।
ସେ ଟିକେ ଛା ସେଥିଲାଗି କଲ କରୁଥିଲା ସେ।
ଓହୋ ହୋ ବୁଝିଲି ବୁଝିଲି ମୁଁ ସେଇଆ କହୁଥିଲି ମୁଁ କହିଲି କଣ ମ୍ୟାଡ଼ାମ କହିଲେ କଲ୍ କରିବେ ବୋଲି କଣ ଏତେ ସମୟ ଲାଗିଲା ମୁଁ ସେଇଆ କହୁଥିଲି ଆଉ ମୁଁ କହିଲି କଣ ବ୍ୟସ୍ତ ରହିଲେ। ଆ ଯୋଉ କଣ କହୁଥିଲି କହିଲେ ବର୍ଷା ଏବେ ହଉଛି ଆପଣଙ୍କ ସିଆଡ଼େ ନା ନାଇଁ?
ଆଜ୍ଞା ବର୍ଷା ଟିକେ ଛାଡିଛି କିନ୍ତୁ ସକାଳ ପୋରୁ ପୁରା ଲାଗି ରହିଥିଲେ। ଏଇ ଦଶଟା ସାଢେ ଦଶଟାକୁ ଟିକେ ଛାଡିଛିି। ପୁଣି ହେଇଯାଉ ମଝିରେ ମଝିରେ ପୁଣି ବର୍ଷି ଦଉଛି ପୁଣି ଛାଡି ଜାଉଛି ଏମିତି ହଉଛି ଆଉ।
ଓହୋ ନାଇଁ ଆମର ଇଆଡେ ତ ବର୍ଷା ତ ଲାଗି ରହିଛି ଆମେ ଉଠିଲୁ ତ ନଅଟା କେତେରେ ହବ। ତାପରେ ବି ଏପର୍ଯ୍ୟନ୍ତ ସେ ବର୍ଷା ଲାଗିକି ହିଁ ରହିଛି ବର୍ଷା ତ ଟୋଟାଲି ଛାଡୁନି। ବୁଝୁଛନ୍ତି ତ ଯିବେ ତାହେଲେ ଆଜି ସା ଟିଫିକେଟ ଆଣି ବାକୁ କାହିଁକି ନା ଶେଷ ଦିନ ଆଜି ନା ନ ନଆଁଇଲେ ନ ଆଁଇଲେ ଆଜି ଶେଷ ଦିନ ନ ଆଁଇଲେ କଣ ହବ?
ନ ଆଇଲେ କିଛି ହବନି କିନ୍ତୁ ନେଇ ଆସିବା ଟା ଭଲ ସେମାନେ ନୋଟିସ ଯେହେତୁ ବାହାର କରିଛନ୍ତି। ତ
ହଁ।
ତ କିଛି କାରଣ ପାଇଁ ବାହାର କରିଥିବେ। କାରଣ ପିଲା ବହୁତ ଦୂର ଦୂରରୁ ଆସିବେ ନା।
ବୁଝିଲି ବୁଝିଲି।
ଆଜ୍ଞା ତ ନୋଟିସ୍ ବାହାର କରିଚନ୍ତି ନୋଟିସ୍ ପିରିୟଡ଼ ଭିତରେ ଯାଇକି ନେଇ ଆସିବାଟା ଭଲ। ପରେ ଯିବୁ କାହିଁକି ସେ ବିରକ୍ତି ହଉଥିବେ କଣ ଦରକାର।
ଓହୋ ହୋ ଆପଣଙ୍କ ଘର କତରୁ ଆପଣଙ୍କ କଲେଜ ର ଦୂରତା କେତେ କିି?
ପଇଁଚାଳି
ପଇଁଚାଳିଶି କିଲୋମିଟର ହେଲାଣି ତ ବହୁତ୍ ଦୂର ଆପଣ ଯଦି ବି ରେନି ଆଜ୍ଞା ହ୍ୟାଲୋ
ଆଜ୍ଞା ଆଜ୍ଞା।
ହ୍ୟାଲୋ। ନାଇଁ ମୁଁ କହିଲି ଏତେ ଦୂର ଯଦି ତ ଆପଣ ରେନିକୋଟ୍ ପିନ୍ଧିକି ଯଦି ବି ଆପଣ ବାଇକ୍ ରେ ଗଲେ କି ଯୋଉଥିରେ ଗଲେ ତ ଓଦା ହେବେ ଯଦି ଆପଣ ଆପଣ କେମିତି ଯିବେ କେମିତି ତାହେଲେ ଆଜି?
ବାଇକ୍ ରେ ଯିବୁ ରେନିକୋଟ୍ ପିନ୍ଧିକି।
ବାଇକ୍ ରେ ବି ରେନିକୋଟ୍ ପିନ୍ଧିକି ଗଲେ ବି ତ ପୁରା ଓଦା ହେବେ କାହିଁକିନା ବର୍ଷା ଯେମିତି ହଉଛି। ଏତେ ଦୂର ବାଟ ତ ବାଇକ ରେ ଗଲେ ବି ଆପଣ ଓଦା ହେବେ। ଦେଖନ୍ତୁ ଦେଖିକି ଯିବେ ଆଉ ବୁଝୁଚ ନା।
ନାହିଁ ଆଜି ଲାଷ୍ଟ୍ ଡେଟ୍ ଯିବାକୁ ପଡ଼ିବ।
ହଁ। ତ କିଛି ଆପଣଙ୍କ ହାତରେ କି ଆଉ କୋଉ ଦିନ ଯିବେ କିଏ ଆପଣ କଟକ ରେ କଣ ମାନେ ରହୁଛନ୍ତି କଣ ଫ୍ୟାମିଲି ରହୁଛନ୍ତି ନା ଆପଣ ସେଠି କଣ ପଢ଼ାପଢ଼ି କରିବା ପାଇଁ ରହୁଛନ୍ତି ବୋଧେ? ସେଥିଲାଗି
ହୁଁ ନାଇଁ କଟକରେ ମୁଁ ଘର ମାମୁଁ ଘର କଟକ। କଟକରେ ହଉ ମୋ ମାମୁଁ ଘର।
ଓହୋ ସେଠି ରହି ପଢ଼ାପଢ଼ି କରୁଛନ୍ତି ନାଇଁ କି?
ନାଇଁ ପଢ଼ାପଢ଼ି କରିନି ସେଠି କେବେ ରହିି ପଢ଼ାପଢ଼ି କରିନି ସବୁ ଉଁ ମ ଯାଜପୁରରେ ମୋର ଯାଜପୁର ରେ ଆ ପରେ ଯୋଉଠି ନେ ନେଷ୍ଟ୍ ରେ ପାଠ ପଢ଼ିବି ମତେ ଲାଗୁଛି କାଇଁ ବାହାରେ ମାନେ ଯାଜପୁର ବାହାରେ। ଯାଜପୁରରେ ଆଉ କିଛି ନାହିଁ।
ଓ ହୋ ହ ହଁ ବୁଝିଗଲି ବୁଝିଗଲି ଆଉ ତ ଯାଜପୁରରେ କିଛି ନାହିଁ ସେମିତି ତ କହିଲେ ହବନି। ମାନେ ଦେଖନ୍ତୁ ଆପଣ ଯଦି ହଁ ସେଇଟା ବି ଠିକ୍ କଥା ଆପଣ ମିନିମ୍ କିଛି କଟକ କି ଭୁବନେଶ୍ୱର ଆସିବାକୁ ପଡ଼ିବ ଯଦି କିଛି ବି ପ୍ରିପାରେସନ୍ ପାଇଁ ହେଲେ। ମାନେ କିଛି ପାଇଁ ଯଦି କରିବାକୁ ଆଇଲେ ମତେ ଯାହା ଲାଗୁଛି।
ଆଜ୍ଞା।
ଆପଣଙ୍କର କଣ ସେମିତି ଆଗକୁ ଆଉ ଅଛି ଇଆ ପରେ କରିବାକୁ?
ହଁ ମୁଁ ବି ଏଡ୍ ପକେଇଚି ବି ଏଡ୍ ଆସିବ ଆଉ ତା ସହିତ ଆଁ ଆଁ‌ ଷ୍ଟାର୍ଟ କଲି ଆଉ
ଆଜ୍ଞା।
ପ୍ରାୟତ ମତେ ସେ ଟିଚିଙ୍ଗ୍ ଲାଇନ୍ ରେ ଟିଚିଂ ନହେଲେ ମାନେ ମୁଁ ଲକ୍ଷ୍ୟ ରଖିଛି ପ୍ରଫେସର। ପ୍ରଫେସର ଭିତରେ ମାନେ ଯେତିକି ବି ଟିଚିଙ୍ଗ୍ ଲାଇନ୍ ଆଉ ପ୍ରଫେସର ହେଉ ଲେ ଲେଚର୍ ହେଉ କିମ୍ବାର ଗାଁ ଟିଚର ହେଉ ପ୍ରାଇମେରୀ ସ୍କୁଲ ଟିଚର ହେଉ।
ହଁ ହଁ ହଁ କାହିଁକି ନା ଦେଖନ୍ତୁ ଆପଣଙ୍କର ଯଦି ସେଇ ଇଚ୍ଛା ଅଛି ବୁଝୁଛନ୍ତି ମୁଁ ତ ଜାଣିନି ସେଇ ବିଷୟରେ କାହିଁକି ନା‌ ମୁଁ ତ ଏବେ ଅଲଗା ଲାଇନ୍ ରେ ମୋର ବୁଝଛନ୍ତି କାମ କିନ୍ତୁ ମୋର ଜଣେ ସାନ ଭାଇ ଅଛନ୍ତି ସିଏ ଏବେ ପି ଜି କରୁଛନ୍ତି କିନ୍ତୁ ତାଙ୍କର କଣ କି କି ବହୁତ୍ ମାନେ କଣ ଜ୍ଞାନ ଅଛି ଏ ବିଷୟରେ ସିଏ ମାନେ ବହୁତ୍ ଭଲ ମାନେ କଣ କି ଯେମିତି କୁହନ୍ତି ତାଙ୍କର ଯୋଉ ଯୁକ୍ତ ଦୁଇରେ ସେ ତାଙ୍କ କଲେଜ୍ ର ଟପ୍ପର ହେଇଥିଲେ ବୁଝୁଛନ୍ତି। ତାପରେ ସିଏ ତାପରେ ତାଙ୍କର ଯୋଉ ଅଣ୍ଡର ଗ୍ରାଜୁଏଟ ଯୋଉଟା ଗ୍ରାଜୁଏସନ ଟା ସେଇଟା ସେ କରିଥିଲେ ବିଜେପି କଲେଜ ରେ ଭୁବନେଶ୍ୱରରେ। ତାପରେ ପୁଣି ଏବେସିଏ ରେଭେନ୍ସା ୟୁନିଭର୍ସିଟିରେ ତାଙ୍କର ଯୋଉ ଇଏ କରୁଛନ୍ତି କଣ କହିଲେ କଣ ସେଇଟା କହୁଛି? ଯୋଉଟା ପିଜି ଆପଣ କହୁଛନ୍ତି। ତ ତାଙ୍କର ବି ଏଇ ଏସ ବିସ ଏଥିରେ ଯିବାର ଅଛି। ସିଏ ବି ଜଣେ ଚାହୁଁଛନ୍ତି ଭଲ ଶିକ୍ଷକ ହେବେ ବୋଲି ଗୋଟେ କଲେଜରେ କିନ୍ତୁ ଏବେ ବି ସିଏ ଏଇ ପିଜିରେ ରହିକି ବି ଆମର ଏଇ ଯୋଉ ପାଖ କଲେଜ ଗୋଟେ ଅଛି ବିଷ୍ଣୁ ସନ୍ତରା ନ କଲେଜ। ସିଏ ଏଠି ପଢା ମାନେ ଛୁଆଙ୍କୁ ଯାଇଙ୍କିବି ପଢାପଢି କରାନ୍ତି ସେ କଲେଜ। ରେ ବୁଝିଛନ୍ତି ତ। ତାଙ୍କର ଟିକେ ବହୁତ ଭଲ ନଲେଜ ଅଛି। ମାନେ ଜ୍ଞାନ ଅଛି। ତ ଆପଣ ଯଦି ତାଙ୍କ ସହିତ ଟିକେ କିଛି କଣ୍ଟାକ୍ଟ କଲେ ତ ଆପଣଙ୍କର ବି ମତେ ଲାଗୁଛି କିଛି ମାନେ ସାହାଯ୍ୟ ମିଳିପାରେ ବୁଝୁଛନ୍ତି ଆପଣଙ୍କର ଯଦି ଏଇ ବିଷୟରେ ଯିବାର ଅଛି। ବୁଝୁଛନ୍ତି? ତ ଦେଖିବା ସେଇଟା ମୁଁ ଦେଖିବା କହିବି ଆପଣଙ୍କୁ। ସେଇଟା ତ ଅଛି। କିନ୍ତୁ ଏଇଆା କଣ କି ମାନେ ଭଲ ପିଲା ନ ବୁଝୁଛନ୍ତି ତାଙ୍କର କଣ କି ମାନେ ଜ୍ଞାନଟା ଭଲ ସେଥିଲାଗି ମତ ତେ ଲାଗେ ଯେ ଆପଣ ଯଦି ଏଇ ବିଷୟରେ ଯିବାର ଅଛି।
କୋଉଥିରେ ପି ଜି କରିଛନ୍ତି? ନେ ପୋଯେକ୍ଟରେ
ଆଜ୍ଞା, ସିଏ ବି ସେ ପଲିଟିକାଲ ବୋଧେ କରିଛନ୍ତି ନା କଣ?
ଆଚ୍ଛା
ଆମେ ଆଉ ଏତେ ତା ବିଷୟରେ ଜାଣିନୁ କଣସି କରନ୍ତିନି କିନ୍ତୁ ମତେ ଲାଗେ କଣ କି ଯିଏ ମାନେ ଯେ ଯଉ କଣ କୁହନ୍ତି ଓଡିଆ ଏ କଣ ଏମତି କୁହନ୍ତି ନା ଆଠ ଓଡିଆରେ କଣ କୁହନ୍ତି ଆଜ୍ଞା ହଁ କଳା ସେ କଳା ସେତିକି ଭାଇ ବହୁତ ମାନେ ଅ ଘୋଷିବାକୁ ପଡଉଛନ୍ତି। ମାନେ ଯେତିକି ବୁଝିବାର ନାହିଁ ବହୁତ ପଢିବାକୁ ପଡିବ ତ ସେଥିଲାଗି ମୁଁ ଟିକେ ସେଇଟା ନେଇଥାନ୍ତି ଯା ମୁଁ ଟିକେ ଡରିଗଲି।
ନାଇଁ ଏଇଟା ଭୁଲ ଧାରଣା ଆର୍ଟ୍ସ ନେଲେ ଘୋଷିବାକୁ ପଡେ ଘଷିବାକୁ କୌଣସି ଜିନିଷ ପଡେନା, ତାକୁ ଆପଣ କୌଣସି ଜିନିଷ ଘୋଷିକି ବେଶୀ ଦିନ ମନା ରଖପାରିବେନି କି ଘୋଷି ବି ପାରିବେନି ଘଷି ଘୋଷା ଟା କାହାକୁ କୁହନ୍ତି? ଯୋଉ ବାରମ୍ବାର ବାରମ୍ବାର ବାରମ୍ବାର ଆମେ ଗୋଟେ କଥାକୁ ଦିନରେ ମିନିମମ୍ ଲକ୍ଷ ଥର ଭଳିଆ କୁହନ୍ତି ସେଇଟାକୁ ଘୋସା କୁହନ୍ତି। ଯେମତି ଆମେ ଜପା ମାଳି ଜପ କରନ୍ତି। ଆମେ ପାଠ ବ ଘୋଷୁଛନ୍ତି ନା ଆମେ ମନେ ରଖନ୍ତି ଆପଣ ସାଇନ୍ସ ପଢିଲେ ଆପଣ ମନେ ରଖୁଥିବେ ଆପଣ ବାୟୋଲୋଜି ମନେ ରଖୁନାହାନ୍ତି? ତା ଫିଜିକ୍ସ ମନେ ରଖୁନାହାଁନ୍ତି, ନା କେମିଷ୍ଟ୍ରି ମନେ ରଖୁନାହାଁନ୍ତି ଯାଏନି ସବୁ ଜିନିଷ ମନେ । ସେ ଇତିହାସ ହଉ ସେ ଭୂଗୋଳ ହଉ କିମ୍ବା ଓଡିଆ ହଉ କିମ୍ବା ଇଂରାଜୀ ହଉ କିମ୍ବା ଆପଣଙ୍କର ଗଣିତ ବି ହଉ ଆପଣ ସବୁ ଜିନିଷ ମନେ ରଖନ୍ତି କୌଣସି ଜିନିଷ ଘୋଷନ୍ତି। କାରଣ କୌଣସି ଜିନଷ କେହି ଘୋଷ
ମାନେ ମନ
ମନେ ରଖିବା ମାନେ ଆମେ ଯେମିତି ଗୋଟେ ଜିନିଷ ଆଜ୍ଞା
ଆଜ୍ଞା କୁହନ୍ତୁ ଆଜ୍ଞା କଣ କହୁଥିଲେ?
ହଁ ମୁଁ ସେୟା କହୁଥିଲି ସବୁ ଜିନିଷ ମନେ ରଖାଯାଏ। ଘୋସା ଆମେ ଇତିହାସ ଟାକୁ କାହାଣୀ ହିସାବରେ ମନେ ରଖୁଛନ୍ତି। ଭୂଗୋଳ ଟାକୁ ଆମେ ଆମର ମ୍ୟାପ ଦେଖିକି ମନେ ରଖୁଚୁ। ଅର୍ଥଶାସ୍ତ୍ରକୁୁ ଆମେ ଆମର ଦେଶର ଅର୍ଥନୀତି
ଯୋଉ ଏଇ ଯୋଉ ଦିଟା ଜିନିଷ ଅଛି। ବୁଝୁଚନ୍ତି ଯେମିତି କିି ମାନେ କଣ ମନେ ରଖିବା ଆଉ ଘୋଷା। ତାହେଲେ ଏଇ ଦିଟାଙ୍କ ମାନେ ଏଇ ଦିଟା ଯାକ ଶବ୍ଦର ତାତ୍ପର୍ଯ୍ୟ କଣ ଗୋଟେ ମନେ ରଖିବା ଗୋଟେ ଘୋଷା। ଘୋଷା ବି ତ ଗୋଟେ ଅ ଛି କି ନା ନାଇଁ ଗୋଟେ ଶବ୍ଦ ତ ତା ଦିଇ ଜଣଙ୍କ ତାତ୍ପର୍ଯ୍ୟ କଣ ମତେ ଟିକେ ବୁଝେଇବେ।
ଶୁଣନ୍ତୁ ସବୁ ଜିନିଷ ଆମର ମନେ ରଖାଯାଏ। ଘୋସା ଟାକୁ ଆମେ ଏଇଥିପାଇଁ ତାହାର ନାଁ ଟା ଦେଖିଚୁ କାରଣ ପିଲା ମନେ ରଖିବାକୁ କହିଲେ ସେ ଖାଲି ଗୋଟେ ଥର ପାଇଁ ମନେ ରଖିଦେବେ ତାକୁ ଭଲସେ ମନେ ରଖିବେନି। ମନେରଖିବା ଭିତରେ ବି ମନେରଖିବା ଅଛି ଦି ଗ ଦିଇ ତିନି ଜଣ ପିଲା ପୁରା ଚିର ଦିନ ପାଇଁ ରଖି ଦେଇପା ରିବେ। ଜଣେ କୁହାଯାଉଥିଲା ତାଙ୍କ ଆମେ ଘୋଷିଲେ କଣ ହେଲା ପିଲା ବାରମ୍ବାର ବାରମ୍ବାର ବାରବାର ଗୋଟେ କଥାକୁ ଘୋଷିବ କିନ୍ତୁ ମୁଁ ଯେତିକି ଦେଖିଚି ପିଲା ସେମିତି ଘୋ ଷନ୍ତି ନାହିଁ। ମୁଁ ବୋହୁତ ପିଲାଙ୍କୁ ବି ଦେଖିଚି। ଘୋସନ୍ତିନି ଘୋସା ବୋଲି କଣ ଅଛି। ଘୋସା ମାନେ ଯେମିତି ଆମେ ଦିନକୁ ଜପା ମାଳି ଜପନ୍ତି ଶହେ ଆଠଥ କିମ୍ବା ଦିନ ମାନଟାଙ୍ଗ ଆମକୁ ଘୋଷନ୍ତି ଆମକୁ ସେମିତି ପାଠ ଟାକୁ ଘୋଷନ୍ତି କି ଦିନ ରାତି ଚବି ଶି ଘଣ୍ଟା ବସି ଯୋଉମାନେ ବି ଟପର ହୁଅନ୍ତୁ କିମ୍ବା ଷ୍ଟୁଡେଣ୍ଟ ହୁଅନ୍ତୁ କିମ୍ବା ଯିଏ ଫେଲ୍ ବି ହୁଅନ୍ତୁ। ସେମାନେ ବସିକି କଣ ଘୋଷନ୍ତି ସେମାନେ ପଢନ୍ତି। ସେମାନେ ବା ରମ୍ବାର ବାରମ୍ବାର ଗୋଟେ ଜିନିଷକୁ ପଢନ୍ତି। ନାଇଁକି ସେଟାକୁ ଘୋଷନ୍ତି ପଢିକି ମନେ ରଖନ୍ତି। ଘୋଷା ମାନେ ଗୋଟେ ଜିନିଷ କୁ ଏ ଖୁଣା ଆପଣ କହିଲେ ଅଁ ଉଁ ରାମ ଗୋଟେ ଭଲ ପିଲା। ଗୋଟେ ପିଲା କଣ ଦିନ ଯାକ ବସିକି ଘୋଷିବ କି ରାମ ଗୋଟେ ଭଲ ପିଲା ରାମ ଗୋଟେ ଭଲ ପିଲା ରାମ ଗୋଟେ ଭଲ ପିଲା ରାମ ଗୋଟେ ଭଲ ପିଲା ଆପଣ କହିଦେଲେ ରାମ ଗୋଟେ ଭଲ ପିଲା ସେ କହିଲା ହଁ ହଁ ଉଁ ଗୋଟେ ଭଲ ସେଟାକୁ ମନେ ର
ବୁଝିଲି ତାର ଏଇଟା କଣ କି କିଛି ଜିନିଷ ଟାକୁ ମାନେ ଦେଖିକି ମନେ ରଖି ଦିଅନ୍ତି ଆଉ ମାନେ ଏଇ କଥା ଆପଣ କହିବାକୁ କି ତାକୁ ଘୋଷିବା ଟା କଣ କି ମାନେ ବାରମ୍ବାର ବାରମ୍ବାର ସେଇ କଥା ଟାକୁ ଯୋଉ କହିକି ମନେ ରଖି ପୁଣି ତାପରେ କହିବା ତାପରେ କହିବା ସେଇଟା କୁ ଘୋଷା କୁହା ଆଜ୍ଞା କିନ୍ତୁ ଭାଇ ଗୋଟେ ଜିନିଷ ଟାକୁ ଦେଖିକି ଆପଣ ଯଦି ମନେ ରଖିବେ ତ ସେଇଟା ମାନେ ମନେ ରହିଲା ଏମିତି ଆଉ ଏଇଟା କୋହୁଚନ୍ତି ଆପଣ ନା
ଆ ଆଜ୍ଞା ଆଉ ଆଉ ବି ଗୋଟେ କଥା ଯଦି ପାଠଟାକୁ ଘୋଷା ଯାଆନ୍ତା। ତାହେଲେ ଆମ ସ୍କୁଲ କିମ୍ବା କଲେଜ କିମ୍ବା ଟିଉସନ ଆମେ କାହିଁକି ଯାଆନ୍ତୁ ଆମେ ତ ନିଜେ ଘରେ ବସିକି ବହି ଧରିକି ଘୋଷିକି ସବୁ ମୁଁ ମନେ ରଖି ଦିଅନ୍ତୁ ଆମକୁ କଣ ପାଇଁ ଜଣେ ବୁଝେଇବାକୁ ପଡୁଚି ଜଣେ ଆମକୁ କହିବା ପାଇଁ ପଡୁ ଚି ଜଣକୁ ଆମକୁ ସେଇ ଜିନିଷ ଟାକୁ ପ୍ରାଞ୍ଜଳ ଭାବେ ବୁଝୋଉଚନ୍ତି କଣ ପାଇଁ। ଆମେ ବୁଝିଲେ ଆମେ ଜିନିଷ ଟାକୁ ମନେ ରଖିପାରିବୁ ନାଇଁକି ଆମେ ଖାଲି ଘୋଷିକି ମନେ ରଖିଦୋବୁ।
ବୁଝିଗଲି ଆଜ୍ଞା ବୁଝିଗଲି ଆ